ହାଲୋ।
ହାଲୋ।
ଖାଇ ସାରିଲୁନି?
ନା ଖାଇନି।
ଓ ରୋଷେଇ ହେଇନି କି ଏଯାଏଁ?
ନା ରୋଷେଇ ହଉଛି ହେଇଗଲାଣି ମଁ ଖାଇନି ଖାଇବୁ ଆଉ।
ଓ ଆଅ ହଁ ମୁଁ ଏବେ ଖାଇକି ତ ଆସିଲି ସାଙ୍ଗେ ସାଙ୍ଗେ ଆଉ। ଲେଟ୍ ହବ ବୋଧେ ଖାଇଲା ଅସିକି?
ନାଇଁ ମଁ ଲେଟ୍ ହଛି ନାହିଁ ଖାଇବୁ ଯେ ଖାଇନୁ ତ ବଇଥିଲୁ ତ ଖାଇନୁ ଆଉ।
ଓହୋ। ଆମେ ଏଇ ଆମ ଆମେ ଆଠୁଟା ସାଢେ ଆଠଟା ହେଲେ। ଅତି ବେଶୀରେ ଆଠୁଟା।
ହୁଁ।
ପାଖା ପାାଖି ହେଲେ ଖାଇ ଦଉଛି। ବାହାରୁକୁ ଆସୁନ ଜହ୍ନ କେତେ ସୁନ୍ଦର ଦେଖାହଉଚି। କହିଲି ବାହାରେ ସୁ ଜହ୍ନ କେତେ ସୁନ୍ଦର ଦେଖାଆଉଚି।
ସୁନ୍ଦର ଦେଖାାଯାଉଛି।
ହୁଁ ଆରେ ଆମର ଗରମ ଲାଗୁଚି ଯେ ହାଲକା ହାଲକା ଗରମ ଲାଗୁଚି ଆଉ ଥଣ୍ଡା ବାକି ଟିକେ ଲାଗୁଚି ଉପରେ। ଭିତରେ ବ ଘର ଭିତରେ ପ୍ରବଳ ଗର
ଛାତ ବି ଅଛି ଭିତୁରୁ?
ହୁଁ ଛାତ ଉପୁରେ ତ ଆଉ ଏଇଠିକି ଆମର ନେଟୱାର୍କ ପା ଚି ଘର ଭିତରୁକୁ ଜମାରୁ ନେଟୱାର୍କ ପାଉନି ଘର ଭିତରକୁ ପଶିବ ନୋ ସର୍ଭିସି।
ହୁଁ ହୁଁ। ହଁ ନେଟୱର୍କ ରହୁନି ଆଉ ତମ ଗାଁରେ ଆଉ।
ହଁ ବା କଣ କରିବା ଟାୱାର ଖୁଣ୍ଟି ଟା ଆଣିକି ବସଉନାହାନ୍ତି ବା କହୁସନ୍ତି। ଆମେ ଯଦି ବସେଇବୁ ତାହେଲେ ପିଲା ଗୁଡା ଧରିକି ପଳେଇବେ।
ଉଁ ହୁଁ।
ଆଉ ଦେହ କେମତି ଅଛି?
ହ ଝିଅ ଭଲ ହଉଛି ନା ଅଛି।
ଉଁ ହୁଁ।
ଛାତ ଉପରେ ପବନ ଖାଉଛୁ ଆଉ।
ନାଇଁ ବା ଛୋ କିଛି ମାନେ ପତ୍ର ଟିକେ ବି ହଲୁନି। ପବନ ଦୂରରେ ହବା କଥା ଖାଲି ଟିକେ ଥଣ୍ଡା ଲାଗୁଚି ଯାହା ରାତିଟାକୁ ଟିକେ ଜଷ୍ଟ ଯୋଉ। ଉଁ କାକର ପଡନ୍ତି କୁହନ୍ତିନି। ସେମିତି ଟିକେ ଲାଗୁଚି ନହଲେ ନାଇଁ କୋ କିଛି ବି ଗରମ୍ ମାନେ ଗରମ ଲାଗୁଛି।
ଆଉ ହୋଉଚି ଇଏ କଣ ଖାଇଥିଲୁ?
ଖାଇଥିଲି ଆମର ଆଜି ହେଇଥିଲା ରୁଟି ହେଇଥିଲା ତା ସାଙ୍ଗକୁ ଆଳୁ ପୋଟଳ ତରକାରୀ ଆଉ।
ଉଁ ହୁଁ। ପୋଟଳ ତରକାରୀ କି ରୁଟି?
ହଁ ମଁ ପୋଟଳ ତରକାରୀ ରୁଟି।
ଉଁ ଭାତ ରାତିରେ ଖାଉନୁ କି ରୁଟି ଖାଉଛୁ ସଦାବଳେ ରାତିକି?
ନାଇଁ ନାଇଁ ଭାତ ଖାଉଚି ଯେ।
ଅ ଆଜି ଟିକେ ଇଚ୍ଛା ହେଲା ରୁଟି ଖାଇବାକୁ ତ ସେଥିପାଇଁ ଆଉ ସବୁବଳେ କଣ ଭାତ ଖାଇଲେ ଭଲ କି ରୁ ଟି ବି ତ ଖାଇବା ଦରକାର ନା।
ହୁଁ।
ସକାଳେ ଭାତ ସନ୍ଧ୍ୟା ବେଳେ ଭାତ ରାତିରେ ଭାତ କେତେ କେତେ ଭାତ ଖାଇବ ସବୁବେଳେ ଭାତ ଖାଇଲେ ଭଲ ଲାଗିବି ତା ଭାତ ଭାତ ଖାଇବ ଭାତଟା ବି ଭଲ କିନ୍ତୁ ତା ସାଙ୍ଗକୁ ରୁଟି ସତ ଅଛି ଖାଇବା ରୁଟି ନହେଲେ ପରଟା
ହୁଁ
ଗୋଟେ ତାରାଟେ ଚାଲି ଚାଲିକା ଯାଉଛି ଏଇଠି।
ହଁ ଆଉ ଇଏ ଖାଇସାରିଲଣିି ତମ ଘରେ ସମସ୍ତେ?
ହଁ ନାଁ ନାଇଁ ମ ଖାଇନାହାନ୍ତି ବାପାଠି ଟିକେ ବ୍ୟସ୍ତ ଅଛନ୍ତି ବାପା କୁ ବୋଉ ସାଥି ହେଇକି ଖାଇବେ ଆଉ ସମସ୍ତେ ଖାଇସାରିଲେ।
ଓହୋ ଆଜି ଇଏ ତ ବୋଉ ରୋଷେଇ କରିଥିଲି ନା ତୁ କରିଥିଲୁ
ନାଇଁ ମ ମୁଁ ଜଷ୍ଟ ମସଲା ଟା କଷେଇଦେଲି ବାକି ଦିକ ପକା ପକି ବୋଉ ଟିକେ କରୁଥିଲା ଆଉ।
ଓହୋ ଭଲ ନା ଇଏ ଟିକେ ସାହାଯ୍ୟ ଟିକେ ବୋଉ କୁ କଲେ ଭଲ ନା।
ହମ। ତାପରେ ନିଜେ ରୋଷେଇ ଶିଖେଇଥିଲେ ନିଜ ମାଇଣ୍ଡ ବି ଭଲ କାହା ଉପରେ ନିର୍ଭର କରିବାକୁ ପଡିବନି।
ହୁଁ ଅ, ବାହାରେ ଏବେ ରହିଲେ କି ବି ହଉଛି, ସେଟା ଶିଖିଥିଲେ କି ତ ବାହାରେ ଯାଇକି ତ ହେଲେ ନିଜେ ଇଏ କରିକି ଖାଇପାରିବ ନା ଆଉ ନ ଶିଖିଥିଲେ କି କିମିତି ଖାଇବ କିଛି କିଛି କଥା ଶିଖିଥିଲେ କି ସିନା ବାହାରେ କାମ ଦବ।
ହୁଁ ଏଠି ଘରେ ସବୁବେଳେ ବାବା ମା ରହିବ ବୋଲି କିଛି ମାନେ ଅଛି କି କେତେବେଳ କଣ ବାହାରକୁ ଗଲେ ନିଜର ଯାହା ଇଚ୍ଛା ହେଲା ଆରାମସେ କଲ ଖାଇଲ।
ହୁଁ
କିଏ ଏଇଠି ଆସ କାହାକୁ ହଜାରେ ଥର ଯାଇକି କହିବ ମୋ ପାଇଁ ଆସ କରିଦେ। ସେ ଫ୍ରି ଥିବ କି ନଥିବ ଏତେ ଟେନସନ ନାଇ
ଆଉ କୁଆଡେ ବୁଲାବୁଲି କରିିବା ପାଇଁ କିଛି ପ୍ଲାନିଂ କରିନୁ?
ନା ମଁ ଏବେ ଆଉ କଣ
ଏବେ ଆଉ ନାଇଁ ଖରା ଯେମିତି ହଉଛି ଖରାକୁ ବି ଯିବାକୁ ବାହାରିବାକୁ ଇଚ୍ଛା ହଉନି।
ଏ ଏ ମୋର ଉ ହଁ ଇଛା ଟିକେ ଅଛି ବାହାରକୁ ବୁଲିକି ଆସିବା ପାଇଁ ଆଉ।
ଓ ହୋଁ ଆଉ ଚାଲନୁ ତାହେଲେ ରଥ ଯାତ୍ରା ଦେଖି ଯିବା।
ହଉ ଯିବା।
ହୁଁ ପୁରୀ ନହେଲେ ପୁରୀ ଯିବ ବୋଲି ସେମିତି କିଛି ମାନେ ଅଛି କି ନୟାଗଡ଼ ବି ତ ହଉଛି ନା ନୟାଗଡ ଯାଇକି ବୁଲା ବୁଲି କରିକି ପାଲେଇଆସିବା
ହଁ ଯିବା ଇଏ ନୟାଗଡ ରଥ ଯାତ୍ରା ଦେଖି ଯିବା ନୟାଗଡ ରଥ ଯାତ୍ରା କିନା ଟିକେ ଦେଖିବା।
ହଁ
ହୁଁ
ଏତେ ବି ଧୁମଧାମ ରେ ନହଲେ ଯେମତି ପୁରୀରେ ହଉଛି ସେମିତି ନହେଲେ ବି
ହଁ
ଯେତିକି ବି ହଉଛି ଢେର ମହାପ୍ରଭୁଙ୍କୁ ଦେଖିଲା ଗଲା।
ହଁ
ଆଲତି ଟିକେ ତ ପାଇଗଲ ଢହେରେ ଆଉ।
ହଉ ଯିବା ଆଉ ରଥଯାତ୍ରା ଦିନ ଆଉ।
ହ।
ଜଗାକୁ ଦେଖିକି ଆସିବା ଆଉ।
ହୁଁ। ଆମର ଘର ଅଁ ମାନେ ଯୋଉଠି ସେଇ ତା ପାଖରେ ମାନରୋଡ୍ଟ ଟା
ହଁ।
ତ ଖାଲି ସବୁବେଳେ ଗାଡି ହବା ଯିବାକୁ ଖାଲି ନ ଶବ୍ଦ ଖାଲି ହଉଛି।
ହୁଁ।
ଆଉ ତମ ପାଠ ପଢା ଶିଶୁ ହେଲାଣି
ହଁ ମୋ ପଠ ପଢା ସରିଗଲା ନି କେବେ ଠୁ।
ଉୁଁ ହଁ ଏବେ ତାହେଲେ
ଆଉ ଇଏ ପଢିବୁନି ଏବେ ତୁ ତାହଲେ ନା ଜବ କରିବୁ ବୋଲି କିଛି ଭାବିଛୁ?
ନାଇଁ ମୁଁ ପଢିବି ବୋଲି ଭାବିଛି ଜବ ରେ ଇଣ୍ଟରେଷ୍ଟ ନାହିଁ।
ଜବ ଟା କେବେ ହେଲେ ବି ନା କରିବୁ ନା ଆଉ କଣ ଖାଲି ପାଠ ପଢୁଥିବ ହଉ କି।
ଜବ୍ କଲେ ଏ ଯୋଉ କମ୍ପାନୀ ହରେ ରହୁଛନ୍ତି ମ ସେଇ କଥା କହୁଛି ମୋରଣ୍ଟଷ୍ଟ ନାହିଁ।
ମାନେ କଣ କମ୍ପାନୀ କାମ କରୁୁ ଆଉ କିଛି ଜବ୍ କରିବାକୁ ଚିନ୍ତା କରିନୁ?
ହଁ ଅଛି ଯେ ପାଠ ଏତି ପଢିଲ ଦରକାର ନା ମାର୍କଟାତି ରହିଲ ଦରକାର ନା ଆଉ। ତାପରେ ଏବେ ଯେମିତି କମ୍ପିଟିସନା ହଉଛି।
ହଁ।
ପାସ୍ କରିବା ବା ବହୁତ ମୁସ୍କିଲ। ବହୁତ କଷ୍ଟ ତମେ ପରିଶ୍ରମ ନ କଲେ ସେମିତି ମାନେ ତମେ ପାଇପାରିବନି।
ନାଇଁ ଆଉ କିଛି ଜବ୍ କରିବାକୁ ଚିନ୍ତା କରିବୁ ନା ଆଉ କମ୍ପାନୀ ହଉଛି ନା ହବ ବୋଲି ସେମିତି କଣ କିଛି ମାନେ ମାନେ ଅଛି
ହଁ ଆମେ ଯେତେବେଳେ ଆଗରୁ ଛୋଟ ଛୁଆ ହେନଥିବୁ ଆଉ ଗ୍ରୀଷ୍ମ ଦିନେ ଆସିକି ଉପରେ ଶୋଇବୁ ଛାତ ଉପରେ
ହୁଁ।
ପ୍ରବଳ ତାରା।
ରେ କଣ ଛାତ ଉପରେ ବସିକି ତାରା ଗଣୁଛି ତ।
ହଁ ଏବେ ଦେଖିବ ତମକୁ କେତେ ଏତେ ବି ତାରା ଫୁଟି ନାହାନ୍ତି କଚିଦ ହିଁ ଫୁଟିଆ ମାନେ ଫୁଟୁଛନ୍ତି। ଆଗରୁ ମାନେ ଭର୍ତ୍ତି ହେଇକି ଯୋଉ ଆଡୁ ଦେଖିବ ସିଆଡେ ଖାଲି ପ୍ରବଳ ତାରା।
ହୁଁ ହୁଁ।
ହୁଁ ଆଉ ଯୋଉ ଲାଇଟ୍ ହବା ଯୋଉ ବାହାଘର ହକା ଟାଇମ କୁ ଲାଇଟ ହଙ୍କକା ପଡିବାକୁ ବାହାଘର ଯେତେବେଳେ ଥିବ କି କାହାର କଣ ଫଙ୍କସନ ହବାର୍‌ ଥିବ। ଲାଇଟ ହବା ପଡିବାକୁ ଗୋଟେ ବି ତାର ନୁହିଁ।
ହୁଁ। ଓହୋ।
ଆଉ ସବୁ ଭଲ?
ହଁ ଭଲ।
ହୁଁ ହୁଁ ଆଉ।
ଆଉ ସାଙ୍ଗସାଥି ମାନେ ଫୋନ ଫନ୍ କରୁଛନ୍ତି?
ଉଁ ହଁ ସାଙ୍ଗସାଥି ମାନଙ୍କ ସହିତ କଥା ହଉଛି ତ।
ଓହୋ ବେଶୀ ଭଲ ସାଙ୍ଗ କିଏ ଝିଅ ପିଲା ନା ପୁଅ ପିଲା।
ପୁଅ ପିଲା।
ଝିଅ ପିଲା ଭଲ ସାଙ୍ଗ ନାହାନ୍ତି।
ଉୁଁ ସେମିତି ଯଦି କହିବି ବୋଲେ ମାନେ ଅଛନ୍ତି କିନ୍ତୁ ସେମିତି ଭଲ ବୋଲି କହିବ ଯଦି କେହି ନାହାନ୍ତି।
ହଁ।
କିନ୍ତୁ କଥା ହଉଛି କେତେ ଜଣ ଅଛନ୍ତି ଆଉ ମାନେ ଟିକେ ସେମାନେ କଣ କହିଲ। ଟିକେ ମାନେ ଯଦି କିଛି ଅସୁବିଧା ହେଲା ତାହେଲେ ସାହାଯ୍ୟ ହବା ବି କରିଦଉଛନ୍ତି।
ଝିଅ ପିଲା ସାଙ୍ଗ ହେଲେ ବି ଇଏ କୁନ ଖାଲି ପୁଅ ପିଲା ସାଙ୍ଗ ହଉଛିି କି ନହେଲେ କଣ ହବ। ଝିଅ ପିଲା ସାଙ୍ଗ ହେଲେ ବି ମାନେ ଇଏ ଫ୍ରେଣ୍ଡ କରିବୁ ନା।
ହଁ ମୋର ମୁଁ ମନା କଲିିକ ମୋର ଫ୍ରେଣ୍ଡ ନାହାନ୍ତି ବୋଲି ପ୍ରବଳ ଅଛନ୍ତି ଯେ ମୁଁ ଖାଲି ଏତିକ କହୁଛି ତମେ ଯୋଉ ପଚାରିଲ କିଏ ଭଲ କିଏ ଖରାପ ସେଇଟା ମୁଁ କହୁଛି। ସମସ୍ତେ କଣ ଭଲ ହେବେ ବୋଲି ମାନେ ଅଛି ନା ସମସ୍ତେ ଖରାପ ହେବେ ବୋଲି ମାନେ ଅଛି। ଆଭରେଜ କଥା କହୁଛି ଆଉ ମାନେ ଏତେ ଭଲ ନୁହଁ କି ଏତେ ଖରାପ ନୁହଁ।
ନାଇଁ ମାନେ ବହୁତ ମାନେ ଇଏ ଦୁଃଖ ସୁଖ ଏମତି ମାନେ ବହୁତ ସେୟାର କରିପାରୁ ସେ ଭଲ ସାଙ୍ଗ ହଉଛି କି ନା ପୁଅ ନା ଝିଅ ମାନେ ଅଛନ୍ତି।
ସେମିତି ଯଦି କହିବି କେହି ନାହାନ୍ତି।
ଆଁ।
ସେମିତି ଯଦି କହିବ ବୋଲେ କେହି ନାହାନ୍ତି।
ହଁ ହଁ। ମାନେ ବହୁତ ପ୍ରିୟ ସାଙ୍ଗ ଏମିତି କେହି ନାହାନ୍ତି ମାନେ ବହୁତ
ନା ନା ନା କେହି ନାହାନ୍ତି।
ଓହୋ।
ତାପରେ ଆଜିିକାଲି ଆଉ ଦୁର୍ଗା ତମେ ଜାଣୁନ ପଛ ଉପରେ ଭଲ କଥା କହିକି ପ ଛରେ ଛୁରୀ ମାରିବେ।
ସମସ୍ତେ କଣ ଖରାପ ନା ସମସ୍ତେ କଣ ଭଲ କି ସେମିତି କିଛି ନାଇଁ ଯେ।
ଓୁଁ ହୁଁ ଆଉ କଣ ଘରେ କଣ ଖାଇବା ହେଇଛି।
ଖାଇବା କୋବି ଭଜା ହେଇଛି ଆଉ ଇଏ କାକୁଡି ସାଲଟ ହେଇଛି ଆଉ ଆଳୁ ବାଇଗଣ ମାନେ ପୁଡା ହେଇଛି ପାଗ ହବ ବୋଲି।
ଓହୋ ତାର ତ ମଜା ଅଲଗା ଆଉ। ହଁ ଯେ ବନ୍ଧାକୋବି ନା ପତ୍ରକୋବି।
ଆଁ।
ବନ୍ଧାକୋବି ନା ପତ୍ରକୋବି।
ବନ୍ଧାକୋବି।
ହୁଁ ହୁଁ।
ବନ୍ଧକୋବି ଗୋଟେ ପତ୍ରକୋବି ଗୋଟେ ଅଛି କି।
ହଁ ଓହୋ ବନ୍ଧା ଆରେ ଫୁଲ କୋବି କୁ ବନ୍ଧାକୋବି ପତ୍ରକୋବି କୁହାଯାଏ।
ହଁ ପତ୍ରକୋବି ଯୋଉଟା ପତ୍ର କୋବି ଯୋଉଟା ବନ୍ଧାକୋବି ସେଇଟା ସେଇ ଏକା କଥା।
ଓହୋ।
ହଁ ନା ଆଉ କିଛି କହିବିନି।
ହଉ ହଁ